ଗନ୍ନାଥ ଭାଇ କଣ କରୁଛନ୍ତି?
ଏଇ ଭାଇ ଟିକେ ଏଇ ଯୋଉ ସୁଲସୁଲିଆ ପାଗରେ ମୁସ୍ ମୁସିଆ ବରା ଟିକେ
ଓ ହଁ ଗରମ ଗରମ ଥଣ୍ଡା ପାଗକୁ ଗରମ ବରା ଆଉ।
ହଁ। ତ ଏଇ ମେଘଟା ଟିକେ ହେଇଥିଲା ତ ଟିକେ ଥଣ୍ଡା ପାଗକୁ ଗରମ ବରା ଟିକେ ଖାଉଥିଲି ଆଉ। ତା ସହିତ ଟିକେ ବିଟ ନୁଣ ଆଉ।
ଅଞ୍ଚା ଲଙ୍କା ତାହିତ ଦିଟା ଖାଇଲେନି?
କଞ୍ଚା ଲଙ୍କ ପିଆଜ ପାଇଁ ମୁଁ କହିଲି ଥାଉ ଖାଲି ଲୁଣରେ ଖାଇଦେବି ଆଉ।
ଓ ହୋ।
ଆପଣ କଣ କରୁଛନ୍ତି?
ଆମେ ଏଠି କେ ଥଣ୍ଡା ପବନ ଖାଉଛୁ ଆଉ। ଗାଁରେ ତ ଲାଇନ୍ ନାହିଁ।
ହଁ ଆପ ବ ମେଘ ହେଇ
ହଁ। ଇନଭେଟର କାଲିଠୁ ଲାଇନ୍ ଗଲାଣି। ଆଉ କେତେ ତେ ଚାର୍ଜ ରଖିବ।
ହଁ ହଁ ଡିଜିଟା ଆଣିଲେଣି ଭାରି। ଡିଜିଟା ଆଣୁନ ହାରି।
ଆଉ ଆପଣ କଣ ବରା ଖାଇ ସାଇଲେଣି ନା। ଖାଇବାକୁ ଯ
ଏଇ ଦେଇ ଏବେ ଦୋକାନିକି କହିଛି। ସେ ଦୋକାନ ଟା ଏବେ ବରାଟା ପକେଇଛି। ବାହାର କରିକି ଦ
ହଁ ହଁ କଣ ଚ କୋଉ ବରା? ଚଣିବରା ନା ମସଲା ବରା ନା ଜି ହୁଁ।
ଏଇ ଯୋଉ ବରା ଭିତରେ କଣା ହେଇଛି ତ ସେଇଟା।
ହଁ ହଁ ଆଉ।
ହଁ ର ଜରେ ଭୋଜି ହେଇଥିଲା। ତିନି ଦିନିଆଙ୍କ। ଦିନେ ହେଇଥିଲା ମଟନ ଦିନେ ହେଇଥିଲା ଦେଶୀ ଦିନେ ହେଇଥିଲା ଅଣ୍ଡା ଭୋଜି। ଏଇ ରଥଯାତ୍ରା ଏବେ ଗଲା। ଏବେ ବି ଆମର ଭୋଜି ହେଇଥିଲା।
କଣ ଯୋଉ ଭାତଡାଲମା ନା କଣ
ହଁ ଏଇ ଯୋଉ ଦେ ରଥଯାତ୍ରା ଭାଇ କହୁଛି। ଏଇ ଦେବସ୍ନାନ ପୂର୍ଣ୍ଣିମା ନା କ କଣ ଏବେ ହେଇଥିଲା? ଅରୁଆ ଭାତ ଡାଲେମା ଖଟା ମିକ୍ସଚର ପାଶ ପାମ୍ପଡ। ଆଉ ଛତୁ ପନିରି। ନା ଡାଲେମା ବା ଡାଲି ହେଇନଥିଲା। ଅରୁଆ ଭାତ ଉପରେ ଜିଉ ଆଉ ସେ ଯୋଉ ଘିଅ ହ ଘିଅ ଅନ୍ନ ଉପରେ ଏଇ ଯୋଉଟା କି ପତ୍ର କୁହ ନ୍ତି ଅନ୍ନପୂର୍ଣା ପତ୍ର ବି ପଡିଥିଲା। ନାଇଁ ଧଣିଆ ପତ୍ର ତ୍ର ସାଲଟା କହୁଥିଲେ କରିବେ ବୋଲି ଯେ। କଣ କହିଲେ ପଇସା କମ ହେଲା ବୋଲି ସାଲଟା ସେଥିପାଇଁ କାଟିଦେଇ ପାମ୍ପଡ କରିଦେଲେ ଆଉ।
ହଁ ଗୋଟେ କାମ କଲନି ପାମ୍ପଡ ଟା ନଲେ କାଟିଦେଇକି କରିଦେଲନି ଇଏ।
ନାଇଁ ଭାଇ ଏଟା ମନ୍ଦିର ର ହଉଥିଲା ତ ସେଥିପାଇଁ ଇଆର ଆବିର୍ ହେଲା ନହେଲେ ରାବିଡି କରିଦ ଭାଇ ଭାଇ ବଜେଟରେ ସଟ ନାଇଁ। ଭାଇ ବହୁତ ପଇସା ଅଛି। ଭାଇ ଗାଁ ରେ ଭାଇ ଆମର ଭାଇ ଗାଁ ରେ ଭାଇ ଗୋଟେ ଗୋଟେ ଲୋକ ଦେଇଛନ୍ତି ଅଶୀ ହ ର ଲବେ ହଜାର ଖାଲି ଏମିତି।
ହୁଁ ହୁଁ ତାହେଲେ ଏତେ କେମିତି ସର୍ଟ ହେଇଗଲା ବଜେଟେ।
ଭାଇ ସଟ ନାଇଁ ଭାଇ ଭାଇ ଟେ ଲୋକ ଟିକେ କମ ତ ସେଥିପାଇଁ ଟିକେ ଅଳ୍ପ କରିଥିଲ ଆଉ।
ଓହୋ କେତେ ଲୋକ ଖାଇଲେ?
ଏରା ଭାଇ ସାତଶହ ଆଠଶହ ଖଣ୍ଡ ଖାଇଲେ। ଆଉ ଭାଇ ନାଇଁ ଭାଇ ପାଇଲାନି ଶହେ ଲୋକଙ୍କୁ।
ଆ ଖାଇବା ଏମିତି ଏକ ନମ୍ବର ଖାଇବା ହେଇଛି ମାନେ ସବୁ ପେଲି ଦେଇଥିବେ। ମାନେ ପୁରା
ଭାଇ ପାଇ ପୁରା ଭାଇ କହୁଛି ବା ଭାଇ ଆମ ଗାଁ ରେ ତିନି ଆ ବେ ଯାଏଁ ସେ ବାସ୍ନା ଗଲାନି ଭାଇ ଡାଲେମା ବାସ୍ ନା ଗଲାନି, ଆଉ ସୂ ଛୁଙ୍କଟା ବା ଗୁଆ ଘିଅ ରେ ବା ଦିଆ ହେଇଥିଲା।
ଓହୋ କିଣା ଘିଅ ନା ଯୋଉ ଇଏ
ନାଇଁ ନାଇଁ ପୁରା ମଇଷି ଘିଅ, ଏଇ ଯୋଉ ଏଠି ଆମର ଜଣେ ଅଛନ୍ତି ନ୍ତି ଧୀରା ଭାଇ ତାଙ୍କ ମା ନେଇ ଯାଇଥିଲେ, ଗ୍ରହି ଡବାରେ ପୁରେଇ ସେଇ ଘିଅରେ ପୁରା ହେଇଥିଲା ଆଉ।
ଓହ ଯାହାଲେ ତିନି ଚାରି ଲିଟର ନାଗିଥିବ ଘିଅ ଆଉ।
ନାଇଁ ତିନ ଚାରିିନ କାଇଁ ଶହେ ଏମ ଏଲ ଲାଗିଥିଲା ନା କଣ ଖାଲି ଟିକ ବାସ୍ନା ପାଇଁ ପକେଇ ଲୁ ହଁ ଆଉ ସବୁ ରିଫାଇନ୍ କି?
ଓହୋ ହେଇରା ଶସ୍ତା ତେଲ ଆଉ ମଜବୁତ ପୁରା ଆଉ।
ହଁ ଆଉ ଭାଇ ତମ ଆଡେ ରଥଯାତ୍ରା କେମତି ଗଲା? ଏଇସ୍ ଏଇ ସରି ରଜ କେମିତି ଗଲା?
ରଜ ତ ଯାଉଚି ଯେମିତି ସବୁଆଡେ ସେମତି ଧୀରେ ଧୀରେ ଗଡୁଚି ଆଉ ରଜ ଉ ଯାଇକି ଇଆଡେ ସ୍ନାନ ପୂର୍ଣ୍ଣିମା ପଳେଇ ଣି ପୁଣିଆଟେ କେତେବେଳେ ରଥଯାତ୍ରା ପଳେଇବ ଏଇ ମୋ ସାଙ୍ଗ ଯାଉଚି ଗାଡିରେ ଆଉ।
ଏ ବୋପା ହରିବୋଲ ଆଉ ହସୁଚି ଆ ସାଙ୍ଗ ବୋଲି ସାଙ୍ଗକୁ ଭୁଲିଗଲା ରହିଲା ନା ରହିଲା
ହଁ ଏ ଆଗରେ ରଖେଇଚି ମୁଁ ଯିବି ଆଉ। ହେ ବରା ଖାଇ ଯାଉଚି ବୋଧେ ତମ ପାଖକୁ ଯିବ ବୋଧେ ବରା ଖାଇ ଆଉ
ନାଇଁ ମୁଁ ଅଛି ସାଉଥ ଆଫ୍ରିକାରେ।
ହଁ ସେତିକି ଗରାମ ହେଉଚି କି କିଏ ନିଜେ ଛାଣିକି ଖାଉଚ ବୋଧେ ଆଉ।
ନାଇଁ ଭାଇ ଏଠି ଭାଇ ଗୋଟେ ଦୋକାନଟା ଅଛି ସେ ବରା କହିଲେ ଦବନି ସେ ଆକୁ ବଡା କହିଲେ ସେ ଦବ ବଡା।
ଚୁ ବଧେ?
ନାଇଁ ଚଟଣୀ। ପୋଦିନା ଚଟଣି ପୁଦିନା ଚଟଣି।
ହଁ ହଁ।
ହଁ ଆଉ ଆପଣ କେ କଣ ଖାଇଥିଲେ ଖରା ବେଳେ?
ଖରା ଆଳୁକୁ ଖାଇଥିଲି ଭାଇ ଯୋଉ ବାସି ପଖାଳ ଟିକେ। ଆଉ ଆଜି ତ ବାରୁଟା ନାହିଁ ମଙ୍ଗଳବାର ସେଟା ଯେହେତୁ ଖିଆ ହେଇଥିଲା ଛତୁ ପତ୍ର ପୋଡା
ଓହୋ ଘରେ ନା ବା ଜଙ୍ଗଲରେ ପୋଡିଥିଲେ କି ଭାଇ କୋଉ ପତ୍ରରେ ପୋଡା ଯାଏ କହିଲା କାଜୁ ପତ୍ର ବା?
ନାଇଁ ନାଇ ଏଇଟା ଶାଗୁଆାନ ପତ୍ର ଏଇ ଶାଗୁଆନ କହୁଛି ଇଟା କଣ ହଁ ହଁ ଶାଗୁଆାନ ପତ୍ର। ଶାଳ ନୁହେଁ ମ ଶାଗୁଆାନ ପତ୍ର।
ଓ ହୋ ସା
ଶାଗୁଆନ ପତ୍ର ନହେଲେ ଯୋଉ ଏଠି ଆକାଶିଆ
ଆଉ ସକାଳେ କଣ ଖାଇଥିଲେ ସେତେବେଳେ ଉଠିଲେ
କାଜୁ ଫାଜୁ ପଡିଥିଲା। କିସମିଶ ବାଦାମ ଚୁଡା ଆଉ ଏଥିରେ ପଡିଥିଲା ଇଏ ଏ ଯୋଉ କଣ ତା ନା ସବୁ ମିଶିଥିଲା ଗୋଟେ ମିକ୍ସି ଆଉ। ଏ ଯୋଉ କସ୍ତୁରୀ ଛତୁଆ ଆସେନି କସ୍ତୁରୀ ଛତୁଆ ଚକଲେଟ୍ ଫ୍ଲେଭର ଟା
ହଁ ହଁ ଭାଇ ବଢିଆ ଲାଗେ ଏଟା ଭାଇ ଆର ତ ମିଳୁନି ଭାଇ। ନାଇ ଭାଇ ସାଉଥ ଆଫ୍ରିକାରେ ଅଛି ତ।
ଓ ହୋ ଇଟା ଅଡର୍ର କରିଦଉନ କୋରିୟର କରିଦବି ତମ କୋଉଠି ରହୁଚ କହୁନ ମୁଁ କୋରିଅର କରିଦେବି। ପଇସା ପଠେଇ ଦିଅ ଗୋଟେ ଦି ତିନି ହଜାର ପଠେ
ଆଉ ଭାଇ ଭାଇ ମୁଁ ଆଜି ଖରା ବେଳେ ଭାଇ ଭାଇ ତମକୁ ମିଛ, ମୁଁ ଖାଇଥିଲି ଆକ୍ଚୁଆଲି ପଖାଳ ହାତ
ମ ତମ କଥାରୁ ଜଣା ପଡୁଚି ସେଇଆ ଆଉ। ତମେ ଟିକେ ତମେ ଟିକେ ସେମତି ଚାଉଳିଆ ଜଣା ପଡୁଚ ଆଉ।
ନାଇଁ ଭାଇ ଭାଇ ତମକୁ ମିଛ ମତେ ସତ ବା। ମୁଁ ଖାଇଚି କିନ୍ତୁ ନାନ ଅଣ୍ଡା ତଡକା ତମକୁ କହିବି କିନ୍ତୁ
ଖାଇକି ପଖାଳ ଗଡୁଚୁ ସେଇଆ ପରା ତମ କଥାାରୁୁ ଜଣା ପଡୁଥିଲା ଆଉ।
ହି ହେ ନା ନେ ଉପରେ ବୋଉ ହଁ ବା ଭାଇ ବାସି ପୋଡାକୁ ଆଳୁ ଟେ ଆମ ବୋଉ ପଡିଥିଲା କାଲିଠୁ। କାଲି ଦେବସ୍ନାନ ପୂର୍ଣ୍ଣିମାରେ ଖାଇ ନଥିଲେ ହେଟା ଆଜି ଥିଲା।
ଓଡ଼ିଶା ବାହାରେ ନାଁ କଉଠି?
ନାଇଁ ହେ ହେଟା ଡ୍ର ରେ ଥିଲା ଏଇ ଯୋଉ ଗଡ୍ରେଜ ଭିତରେ ଯୋଉ ଡ୍ର ନଥାଏ ଲକର ଲକର ତା ଭିତ ତରେ। ଆ ଏଥର ଥିଲା ଭାଇ ଆଳୁ ରେଟ ସାଢେ ତିନିଶହ ମ
ମାନେ ଆମ ଇଣ୍ଡିଆନ ରେ ପଇସା ନା ହେଟି
ଇଣ୍ଡିଆନ ପଇସାରେ ସାଢେ ତିନିଶହ ଆଉ ଯଦି ଅ ଜଦି ଅଧ କିଲେ ଆଣିବ ଦୁଇଶହ ଟଙ୍କା କିଲେ ଆଣିଲେ ତିନିଶହ ପଚାଶେ ଆମେ ଭାଇ ଆଳୁ କିଣିଚୁ ଇ
ଗୋଟେ କାମ କରୁନ ତମେ ପଚା ଆଳୁ କିଣୁନ ଯଉରା ଫିଙ୍ଗି ଦଉଛନ୍ତି।
ଭାଇ ପଚାଆଳୁଅରା ସିନା ଡାଲେମା ହେଇଯିବ ଚିକେନ ଫିକେନରେ କଣ ପ
ହେ ଲାଇନିଂ କରି ଛାଡିଦବ କଣ ଜଣା ପଡିବ କି ତମକୁ?
ହଁ ଭାଇ ନହେଲେ ସେଇଆ ଦେଖିବା କରିବା ଆଉ
ଟିକେ ଜିରା ଗୁଣ୍ଡ ଅଧିକ ମାରିଦବ ନହେଲେ।
ହଁ ଭାଇ ଦେଖିବା ଆଜି ସେଇଟା କରିବା ଆଜି ତ ବାର ନାହିଁ।
ଏ ତମେ ସାଉଦି ଆରବ ରହୁଛ କଣ ବାର?
ଭାଇ ତମେ ଏବେ କଣ ଖାଉଛ?
ମୁଁ ଖାଉଛି କେହି ନା ମୁଁ ଏ ପିଉଛି ଟିକେ ଯୋଉ ପାଣି ମ ଗରମ ପାଣି। ଶୀତଟା ହେଇଛି ନା ଥଣ୍ଡା ଟିକେ ହେଇଛି ତଣ୍ଟି ବି
ମୁଁ ଆଲକା ଲାଇନ ୱାଟର ଟିକେ ପିଉଥିଲି ମୁଁ କହିକି ଆସିଥିଲି ତ ରୁମରେ ସ୍ତ୍ରୀ କି ସିଏ ଟିକେ ଆଲକା ଲାଇନ ଆଟା ଟିକେ ବନଉଛି ଏବେ ଗଲେ ଟିକେ ପିଇବି ଆଉ। ହଁ।
ଆଉ ଆମ ଆଡୁ ଦୁଇ ଚାରିଟା ନେଇ ଯାଉନ ତମ ସାଉଦି ଆରବ ଦିଟା ମୋଟେ ପଟ ଆଡେ ବିଲ ରୁହନ୍ତେ ଆମର।
ଭାଇ ଆମ ଭାଇ ବିଲ ୱେଟ୍ ଇସ୍ ବିଲ?
ଇଂଲିଶ କଣ କହୁଛ ଏଟା ଓଡିଆ ଜାଗା
ଭାଇ ଭାଇ ବିଲ ଏବେ ହଉଛି ଇଣ୍ଡିଆରେ ବିଲ ଏବେ ଚାଷ ଏବେ ହୁଏ? ଭାଇ ସିଆଡେ ଏବେ ବର୍ଷା ନା ଖରା ହଉଛି?
ଇଆଡେ ଏଇ ନା ହଉଛି ଶୀତ?
ଭାଇ ଆମ ଇଆଡେ ଏ ନା ମେଘ ନାଧୁଛି।
ତ ହଉଛି।
ନାଇଁ ଆମର ଇଆଡେ ଏବେ ଧାନ କଟା କୁଟି ହଉଛି ତମ ଆଡେ ଏବେ କଣ
ତମ ଆଡେ ଏଇନେ ବରଫ ଖସୁଥିବ ନା ଆଉ।
ହଁ ଭାଇ ତମେ କୋଉଠି ଚାକିରି ଫାକିରି କର ନା ଏବେ
ନାଇଁ ନାଇଁ ଆମ ଆମର ଅଛି ଦଶ ମାଣେ ବିଲ ଅଛି ମୋର ଦେଖୁଛି। ଆଉ ଆମ ଗାଁରୁ ଅରୁ ମହାନ୍ତି ଆଣିଛି ଯେସିପି ହେ ଟିକେ ବିଲ ସାଇଜି କରୁଛି। ଚୁ ଆଉ।
ହଁ ଆଉ ତଳି ମାରି ଆସିଛି ଆପଣଙ୍କୁ?
ନାଇଁ ସବୁ ଅରୁ ମହାନ୍ତି ସବୁ ବୁଝିଦବ ପରା।
ଓହୋ ଆଉ ପୁରୀ ଫୁରି ଆଡେ ଯାଉନାହାନ୍ତି?
ପୁରୀଆଡେ ତ ଯିବା ଏବେ ଆଉ ଦି ତିନି ଦିନ ଯାଉ ଟିକେ ସ୍ନାନପୁର୍ଣ୍ଣିମା ଟା ଯାଇଛି ରଥଯାତ୍ରା ବେ ଯିବା ଆଉ ବୁଲି ଦେଇକି ଆସିବା ଠାରଙ୍କୁ ଦର୍ଶନ କରିକି ଆଉ।
ହଁ ହଁ ଭାଇ ମୋର ବା ଭାଇ ପା ଦେଢ ବର୍ଷ ଭସା ଟା ଲାଗ ଗିଚି ଦେଢ ବର୍ଷ।
ଆଉ କେତେ ବର୍ଷ ହେଲାଣି ରହିକି ହେଠି?
ଏ ଆଠ ମାସ ହେଇଛି ଆହୁରି ସାତ ମାସ ଅଛି।
ଆ ରହି ରୁହାକି ଆସନ୍ତୁ ଆଉ। ଆରାମରେ ଆସନ୍ତୁ ଠାକୁର ତ ସେଇଠି ଅଛନ୍ତି ତମେ ଖାଲି ଯାହା ଯିବା ଆସିବା କରିବ ଆଉ।
ହଁ ବା ଭାଇ କଣ କରିବୁ ହଁ ଭାଇ ଆମେ ଘରୁ ଆ ଥିଲି ଆଜି ଚାଉଳ ଫ୍ଲାଇଟିରେ ପଚାଶ କିଲୋ ହେରାକୁ କରିକି ଖାଉଚୁ ଆଉ।
କଣ ବିପିଏଲି ଚାଉଳ କୋଉଠି ନେଇଥିଲ କି?
ହଁ ନାଇଁ ନାଇଁ ଦେଶୀ ଚାଉଳ ନା ଘରେ ବସେଇଥିଲେ ସେଟା ଦେଇଥିଲେ।
ଆଉ ଓଜନ ଭରି ଭାରି ବାହାରି ହେଇଥିବ ତ?
ନାଇଁ ଓଜନ ନାଇଁ ଭାଇ ସେ ନା ନା ଭାଇ ଓଜନାହିଁ ଭାଇ ଫ୍ଲାଇଟ୍ ବାଲା ନେଇକି ମତେ ପହଞ୍ଚେଇ ଦେଲେ ଏକ୍ସଟ୍ରା ନେଲେ କେତେଟ
ମୁଁ ଭାବିଲି ଗୋଟେ ଜାହାଜରେ ଯଇଥିଲ ନା କଣ?
ଏଇ ଭାଇ ଗୋଟେ ବସ୍ତା ତ ନେଇଥିଲେ ଆଜି ଯାତେ ଅଛି ଦିଟା ପିଲା ଖାଉଛୁ ଆହୁରି ଅଛି ଭାଇ। ଆଉରି ପଳେଇବ ସାତ ଆଠ ମାସେ ସେରାକ ଆମେ ଡେଲି ପଖାଳ ଖାଚୁ କି। ଏଇରା ସାତ ଆଠ ଦିନ ସପ୍ତାହକୁ ଦି ତିନି ଥର। ଆଇଁସିିଆ ବାର ଆଇଁସିିଆ ବାର ଟିକେ ଦେଖିକି ଟିକେ ପଖାଳ ଖାଉଛୁ ଆଉ।
ଆ ପଖାଳ ଖାଇଲେ ଭାଇ ଯୋଉ ମଜା ସେ ଯୋଉ ବିରିୟାନୀ ଚାଉଳ ଖାଇଲେ ବାସମତୀ ସେଇ ମଜା ଅଛି କି?
ଭାଇ ଓଡିଆ ଖାଇବାର ଯୋଉ ମଜା ଆଉ କଣ କହୁଛ କହୁଛ
ତାହି ତ ମାଛ ଟା ଭଜା ହେଇଥିବ
ତା ସହିତ ଆଉ ତା ସହିତ ପିଆଜ ଆଉ ଲୁଣ ଲଙ୍କା ରସୁ ଟିକେ ଦଳା ହେଇଥିବ ନେମ୍ବୁ ଟା ଆଉ ଆମ୍ବୁଲ ଟିକେ କଣି ଆମ୍ବୁଲ ଟିକେ ଖାଲି ପାଗ
ସେଇଟା ତ ଆଉ।
ୟଆଡେ ଭାଇ ଦହିପା ମିଳୁନି।
ଆଉ ଦହି ଆଡେ ମିଳୁନି?
ନା ଭାଇ।
ପାଣି କି ଦହିକରି ଦଉନା।
ଭାଇ କୁଆଠୁ ଭାଇ କ୍ଷୀର ଆଣିବି ଏଠି କ୍ଷୀର ଲିଟର ଟା ଭାଇ କହୁଛନ୍ତି ସାଢେ ସାତ ହଜାର।
ନମିଳୁଛି ଯଦି ଖୀର
ଭାଇ ମୋ ଭାଇ ଏଠି କ୍ଷୀର ଲିଟର ଟା ହଉଛି ସାଢେ ସାତ ଶହ ସାଢେ ସାତ ହଜାର ମୋ ପ୍ରେମେଟେ ଟୋଟାଲେ ହେଉଛି ସାଢେ ଛ ହଁ ଭାଇ ଖିରଲିର ଯଦି କିଣି ବି ନା ନା ଆମର ଏଠି ଗୁଆ ଘିଅ ଅଛି ସେଇରା ଛେନା କରିକି ଖାଆନ୍ତି। ହଁ ହଁ। ଆଉ।
ଆଉ କଣ କୁହନ୍ତୁ?
କଣ କଣ ସବୁ ଗାଡି ଅଛି ଡେଖିଆ କହିଲେ ଆପଣ।
ଆମର ଗୋଟେ ଟ୍ରାକ୍ଟର ଅଛି ଦିଟା। ଫୋର ବାଇ ଫୋର ଆଉ ମାନେ ଯୋଉ ଯୋଉ ଏଠି ପଞ୍ଜାବ ପଞ୍ଜାବରୁ ଆସିଥିଲା ମୋଡି ଇକ ପଞ୍ଜ ରରୁ ସେଏ ପୁରା ଗୀତ ଫିତ ବାଜିବ ଯୋଉଡ୍ରାଇଭର ଗୁରା ସିଏ ଅଫ ସିଜିନିରେ କହୁଛନ୍ତି ଭାଇ ଆମ ତମ ଗାଡି ଛାଡିକିଯିବୁନୁ ବୋଲି ବା ଡିଜେ ଫିଜେ ବଜେଇକି ସିଏ ବିଲଗୁରାକୁଏମିତି ରାଚୁଚନ୍ତୀ ଭାଇ କୁହନି ସବୁ ପଞ୍ଜାବରୁ ଆଇଛି।
ହଁ ଆମର ତ ଭାଇ ଛଅ ସ୍କର୍ପିଓ ସାଢେ ସାତଟା ଫର୍ଚୁନର ସେରା ଭାଇ ଆମ ଗାଁ ରେ ଭୁବନେଶ୍ୱରରେ ଅଛି।
ଓହୋ ହଉ ଭାଇ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ ଜୟ ଜଗନ୍ନାଥ।
ହଉ ଭାଇ ଜୟ ଜଗନାଥ ହଉ ଭାଇ ରୁହ।